ହଁ।
ଭାଇ କଣ କହୁଛ?
ଏଇଠି ଥିଲି ଏଇ। ବାହାରେ ଟିକେ ପବନ ଫବନ୍ ହଉଥିଲ ବାହାରେ ଟିକେ ବୁଲାବୁଲି କରୁଥିଲି ଖାଇକି ଆସିକି ଆଉ।
ଭାଇ ତମର ଯୋଉ ତମେ ଶ୍ରୀ ଭୁବନେଶ୍ଵର ଭାଇ ଶୁନ।
ହଁ।
ମୋର ଏଥର ଟେନ୍ଥ ସରିଲା।
ହଁ।
ଲ ମୁଁ ଦେଖିଲି ତମେ କଣ ନେଇଥିଲ ଟେନ୍ଥ ପରେ।
ଟେନ୍ଥ ପରେ ମୁଁ ଏଇ ବଡ଼ ଭାଇାନଙ୍କୁ ବୁଝା ବୁଝି କରିକି। ପୂଜା ହେଇଗଲି ଭାବିଥିଲି ପଢି଼ବିବେଲି ଆର୍ଟସ୍ କରିବିବୋଲି ତାପରେ ଦେଖିଲା କୁ ଏମିତିରେ ଭଲ ଲାଗିଲାନି ତାପରେ ନେଇକି କଣ ନେବି କଣ ନେବି ଏମିତି ହେଇକି କମର୍ସ ନେଇଯାଇଥିଲି ଆଉ ତୁ କମର୍ସ ଆ ନ ଦେଖନୁ
ବର୍ଷେ ବି ସେଖ ତ ମୋର ଟିକେ ବୁଝୁଛି କଣ କିଛି କରିବ ବୋଲି।
ହଁ। ଏଇ।
ଆମର ଏଇ ପାଖ ବଡ଼ଗି ପଢିବି।
ହଁ ଏ ପାଖାପାଖି ଦେଖିବହେଲେ ଆମର ଏ ନୟାଡ଼ରେ ଭଲ ହବ କମର୍ସ କ୍ୟାରିଅର ନେଲେ ବି ତୋର ଯଦି ମାନେ ଫିଉଚରରେ ଯଦି କି ମାନେ କୁ କି ମାନେ ଅନ୍ୟ କୋଉ ଥିରେ ନ ହେଇକି ତୋର ଯଦି ମାନେ କ୍ୟାରିଅର ଫୋକସ ରେ ଯଦି କରିବୁ କମର୍ସ ହେରିକା କରିବୁ ଭଲରେ କରିବୁ ଯଦି ଭଲ ବି କ୍ୟାରିଅର ଅଛି ସେଥିରେ।
କମର୍ସ ମାନେ କେମିତି କଣ ନେବି କୋଉଟା କଣ କେମତି କରିବି କହିଲ?
କମର୍ସ ତ ଆମର କିଛି ମାନେ ଏମତି କି ନହିଁ କି ଅପ୍ସନାଲ କି ଇଏ କରିବି କିଛି ନାହିଁ। ଖାଲି ଆମର ଗୋଟେ ରହିବ ପ୍ଲସ୍ ଟୁ ଟାଇମରେ ଆମର ଗୋଟେ ଅପ୍ସନାଲ ରହୁଛି ବୋଲି କିି
ହ
ଆମର କଷ୍ଟିଂ କରିକି ଗୋଟେ ପେପରଟା ଅଛି ତା ଅପସନ ରେ ଗଟେ ମାନେଜମେଣ୍ଟ ପେପର ର କଣ ଗୋଟେ ଏମିତି ଅଛି। ଅଛି ଗୋଟେ ତ ଯୋଉଟା ଖାଲି ସେଇଟା ଛାଡ଼ି ଦେଲେ ଆମର ଆଉ ସବୁ ରହୁଛି ଯୋଉ ଏ ଆକାଣ୍ଟିଙ୍ଗି ପେପର ଏଇଗୁଡ଼ା ଥାଉଚି କମ୍ପଲସରି ପେପର ଗୁଡ଼ାକ ଥାଉଛି। ଗଲାଠୁ ସେଇଠି ପିଲାମାନେ ଗଲେ ପିଲା ଆମେ ମିଶିଲାଠୁ ଆସ ହଁ କହ।
ଆମର କମର୍ସର କେତେଟା ପେପର ଟୋଟାଲ?
ଆମର ଟୋଟାଲ ରହିଥିଲା ଛଅଟା ପେପର ଯେମିତି ସବୁ
ଛଅଟା ଆଚ୍ଛା ତ ମୋ କମର୍ସ ଆମର ସହଜ ନା ଟିକେ ଯାହେଲେ କଷ୍ଟ ଲାଗୁଚି
ନାଇ ସେମିତି କିଛି ନାହିଁ ପାଠ ଦ ଫାଷ୍ଟ ରୁ ଯଦି ବି କଣ କହୁଛନ୍ତି ଫାଷ୍ଟ ରୁ ଦୋ ହଉଛି ଆମ କମର୍ସ ପାଠ କଣ କି କୋରିଲେଟେଡ଼ ଗୋଟେ ପେପର ସହିତ ଅନ୍ୟ ପେପର ରିଲେଟେଡ୍ କୋଉ ଗୋଟେ ବି ପେପର କି ନାହିଁ ଏଇଟା କରି ନେଗ୍ଲେକ୍ଟ କରିଦେଇକି ନାଇଁ ଅନ୍ୟ ପେପର ଟା ଦେଖାଇଦେବି ସେମତି ନାଇଁ। ସବୁ ଫାଷ୍ଟୁରୁ ଦେଖିବ ପ୍ଲସ ଟୁ ଫାଷ୍ଟଇୟର ଟା କି ଏବେ କିନ୍ତୁ ଆର୍ଟ୍ସ ପିଲା ଗୁଡ଼ା ନଉଛନ୍ତି ଆର୍ଟ୍ସ ରେ ଫାଷ୍ଟୟର ଟା ମାନେ ଏମିତି ବୁଲାବୁଲି କରିକି ସରିଦୋଉଛନ୍ତି ସେକେଣ୍ଡୟାର ଦେଖିଲା ବେଳକୁ ହେମିତି ନାହିଁ। ଆମ ପାଠ ଯଦି କମର୍ସ ପାଠ ଫାଷ୍ଟ୍ ଇୟର ଟା ଯଦି ଭଲରେ ପଢ଼ିଥିବୁ ସେକେଣ୍ଡଇୟର ରେ ବି ମାନେ ପାଠ ପୁରା କରିଲେଣି କି ନାଇଁ ଫାଷ୍ଟୟର ଛାଡ଼ି ଦେଇକି ସେ ସେକେଣ୍ଡୟର ଟା ନାଇଁ ପଢ଼ିଦେବି କଣ ସେମିତି କିଛି ନାଇଁ। ଫାଷ୍ଟଇୟରରେ ଭଲରେ ଲାଗିଥିବୁ ପୁରା ମାନେ ଫ୍ଲୋ ରେ ପାଠ ପଢ଼େଇବ ପଳେଇବ ଜାଣିପାରିବନୁ କିଛି।
ସ
ସେମିତି କିଛି ଏମିତି ହାର୍ଡ ନାହିଁ କି ପିଲା ବି କହୁଥିବେ କମର୍ସ ନାହିଁ ଖାଲି ଇ ମ୍ୟାଥ ହେରିକା ହେଇ କି ଇଂଲିଶ ହେରିକା ସେମିତି କିଛି ନାହିଁ ପାଠ।
ହଁ ଭାଇ ବର୍ଷ କମା ହିସାବ କହୁଛୁ
ନା, ନା, ନା ସେମିତି କିଛି ନୁହେଁ। ଆଉ କଣ ଘରେ କଣ କହୁଥିଲା ଆଉ ସିଏ।
ଘରେ କହୁଥିଲେ କି ସାଇନ୍ସ ପଢ଼ିବାକୁ ଆମର ବାପା ମନା କରିଦେଲି। ମୋର ଭାଇ ସାଇନ୍ସ ପଢ଼ିବାରେ ଟୋଟାଲି ହଉନେଇ କମର୍ସ କେମିତି କଣ କରିବି ବୋଲି।
ନା ନାଇଁ ଭଲ ଅଛି କମର୍ସ ହିଁ ବେଟର ଚଏସ କଲା ଭଳିଆ ହେଇଚି।
ଗଲୁ ଭାଇ କମର୍ଶ
ପ୍ଲସ ଟୁ କରିବ ଅପସନ ରେ ଦେଲା ବେଳକୁ ଆମର ମାନେ ଫାଷ୍ଟରେ ଅପସନ ଟା ଦେଇଦବୁ କି ମାନେ ଯୋଉଠି ମାନେ ଅଟନମସ ଦେଇଦବୁ।
ଭାଇ ଅପସନାଲ ରେ କଣ ସବଜେକ୍ଟ ନେଲେ ହବ?
ଅପସନାଲରେ କଲା ବେଳେ ମୋର ଏବେ ଟିକେ ମନେ ପଡୁନି ଭଲରେ କଣ ମାନେ କଣ ଇଏକୁ ପେପର ବା କରିଥିଲା ଓ ସରିଲାଣି ନାଁ ଏ ତିନି ବର୍ଷ ହେଲା। ତୁ ଦେ ଗଲା ବେଳକୁ ସେଇଠି କଣ କି ଆମର ମାନେ କି ପରେ କଣ ହଉଛି କି କଣ? ତୁ ଗୋଟେ କାମ କରେ ଗ ଏଇ ତ ଅଛି ତ ଆଡମିସନ ଏବେ ତୁ ଆଡମିସନ କରିବା ପାଇଁ ପକେଇ ଥିଲି ତୁ ଗଲା ବେଳକୁ ଆମର ଏଇଠି ଇନଷ୍ଟିଚ୍ୟୁଟରେ ସେଗୁଡ଼ା କୋଚିଙ୍ଗ ପାଇଁ ତାଙ୍କୁ କରିଦବୁ। ସବୁ ଜିନଷରେ ସେ କେମିତି କଣ ସବୁ ବୁଝିଦେବେ କି କଣ କରିବେ।
ହଁ।
ଏକାଥରେ ଜଏନ୍ କରଦେବୀ ଅ
ହଁ ସେଇଠି ଗଲେ ସେ ତମକୁ ଡିଟେଲ୍ ସବୁ କହିଦେବେ କେମିତି କଣ କି? ଏ ଏଇ ଏଇଗୁଡା ନେଲେ ଏଇ ପେପର ଗୁଡା ନେଲେ ଭଲ କି ଏଇଡା ମାନେ ଏ ସ୍କୋର କରିବା ପାଇଁ ଏଇ ପେପର ଟା ଭଲ। କି ମାନେ ପ ପରେ ଫିୟୁଚର ରେ ଏଇଟା ଦରକାର କି କଣ ହବ କଣ ନିଜେ ବି ପାଠଟା ପଢ଼ିଲା ଠୁ ନିଜେ ଜିନିଷଟା ଜାଣିବୁ ଅନ୍ୟ କିଏ କହିଲେ କେତ କଣ କରିବୁ।
ଆଚ୍ଛା ଭାଇ ପାରୁ। ସେକଣ୍ଡ ୟିଅର୍ ପରେ ତାପରେ କୋଉ ସବଜେକ୍ଟ କଣ ନେଲେ କାହିଁକି ନାଁ ପାଇକାଡ ଅଛି କି?
ପ୍ଲସ ଟୁ ସରିଲା ପରେ ପ୍ଲସ୍ ଟୁ ସରିଲା ପରେ। ପ୍ଲସ୍ ଟୁ ଯେ ରେଜଲ୍ଟ ଉପରେ ଦେଖିବନି କେ ଏତିକି ରେଜଲ୍ଟ ହେଲା କି କଣ ହେଲା। ପିଲା ରେଜଲ୍ଟ କରିକି ବି ମାନେ କିଛି ବି ଏମିତି କରିପାରୁ ପ୍ଲସ୍ ଟୁ ସରିଲା ପରେ ପ୍ଲସ୍ ଥ୍ରୀ ଡିଗ୍ରୀଟା କରିଦେବୁ। ଡିଗ୍ରୀଟା କରିଦେଇ ତା ତା ସହିତ ଯଦି ହେଇପାରୁଚି କି ତୋର ଯଦି ପ୍ରଫେସନାଲ କ୍ୟାରିୟର କରିବାର ଅଛି ମାନେ ଏଇ କମର୍ସ ଉପରେ କିଏ ମାନେ ସି ଏଇ ସିଏ ସିଏ ଆମେ ସିଏ ଓଡିଆ ଯୋଉ କରୁଛନ୍ତି। ତାପରେ ମାନେ ପ୍ଲସ ଥ୍ରି ପରେ କରିବା ଅପେକ୍ଷା ତୁ ଗୋଟେ କାମ କରିବୁ ଏ ସେଥିରେ ରେଜିଷ୍ଟ୍ରେସନ କରିଦେଇକି ଏଇ ଡିଗ୍ରୀ ଟାଇମ୍ ରୁ ପ୍ଲସ୍ ଥ୍ରୀ ଟାଇମ୍ ରୁ ହିଁ ଷ୍ଟାର୍ଟ କରିଦବୁ।
ପଢାପଢି କରୁଥିଲେ ପରେ ହବ ଦୁରିଆ ଅଟେନ୍ କରିବୁ କି କଣ କରିବୁ ଆଉ ଯଦି କି ତୋର କଣ ଅ ସେ ଦି କି ନାଇଁ ସେଗୁଡା ଯିବନି କି ପିଜି ହରିଆ କରିକି ଲେକ୍ ଚର୍ ହେବି ପ୍ରଫେସର ପାଇଁ ସେଇଥିରେ ବି ଭଲ।
କହିଲି କି ଆମର ମାନେ ପ୍ଲସ ଥ୍ରି ପରେ ଜବ ଫବ କଣ ଆପ୍ଲାଇ କଲେ ହବ ନାଇଁ?
ହଁ ସେ କମର୍ସ ପିଲା ପ୍ରାୟତ କରିକି ଖାସ୍ କରିକି ଆକାଉଣ୍ଟ ସେକ୍ସନ ଟା ଖାଲି କଲା ଭଳିଆ କି ପ୍ରାୟ କମ୍ପାନୀ ଗୁଡାକ ଖୋଜୁଛନ୍ତି କମର୍ସ ପିଲାଙ୍କ ପାଇଁ। କି ଯୋଉଠି ହେଲେ ଢେଙ୍କାନାଳରେ ତ ଶୁଣିକି ଯଦି ନାଇଁ ଏ ପିଲାଟା ବ୍ୟାକଗ୍ରାଉଣ୍ଡ କମର୍ସ ବ୍ୟାଗ ଗ୍ରାଉଣ୍ଡ ବୋଲି। ସିଏ ମାନେ ବ ଅ ଅ ଅଦର ଷ୍ଟିମ୍ ପିଲାଙ୍କ ଅପେକ୍ଷା କମର୍ସ ପିଲାଙ୍କୁ ଟିକେ ଏ ଆ ଫୋକସ କରୁଛନ୍ତି ସେଥିଲାଗି କମର୍ସ ପ୍ରାୟ ସମସ୍ତେ ଚାହାନ୍ତି କମର୍ସ ଟା ଯିଏ କରିଥିବ କି ତାର ଟିକେ ଗଣିତ ହେରିକା କି ଏ ଭଲ ଥି
ସେଥିରୁ କିଛି ଅସୁବିଧା ନାହିଁ ଜବ୍ ଫବ୍ କରିବା ପାଇଁ।
ତମେ ଏବେ କଣ କରୁଛ?
ମୁଁ ଏବେ କରିଥିବି ବା ମୁଁ ଗୋଟେ ମୋ ପାଖରେ ଗୋଟେ ପିଜି ହ କରିଥିଲି ଆଉ
ହ ଆଛା
ସେଗୁଡା କଲେ ବି ଏମତି କିଛି ନାହିଁ ଯେ ଯା
ଏବେ ଆଉ କଣ କଣ ପ୍ଲାନ୍ ଅଛି ତମର?
ଆଗକୁ ଅଛି ପିଜିଟା ଚାଲିଛି ଏବେ ପିଜି ଟା ସରିଲା ପରେ ଦେଖିବା ପିଜି ପରେ ଆଉ ଗୋଟେ ଆମର ଗୋଟେ ଏକ୍ଜାମ ରହୁଛି ମାନେ ପିଜିଟା କ୍ଲିଅର କରି ସାରିଲା ସେଇଟା ଦେଇକି ପ୍ରଫେସର କଲେଜରେ ରହିବା ପାଇଁ ଗୋଟେ ଏକ୍ସାମ ରହୁଛି ତାର ପର୍ଟିକୁଲାର ନାଁ ଟା ମନେ ପଡୁନି। ସେ ଏକଜାମଟା ଦେଲା ପରେ ସେଇଥିରେ ତମେ କ୍ଵାଲିଫାଏ ହେଲା ପରେ ସେଗୁଡା ତ ମାନେ କଲେଜ ହେରିକା ଯେତେବେଳେ ବାହାରିଥିବ ଭାକାନ୍ସି ହେରିକା ତମେ ସେଇଟା ପକେଇଥିଲେ ଯଦି ହବା କଥା ସେଇଟା ହବ। ସେମ
ପିଜିଟା ରହୁଛି ଏବେ ରହୁଛି ତିନି ବର୍ଷ ପାଇଁ
ଆଉ ପ୍ଲସ୍ ଥ୍ରୀ?
ପ୍ଲସ୍ ଥ୍ରୀ ଆମ ଟାଇମରେ ତିନି ବର୍ଷ ଥିଲା ଏବେ କଣ ପିଲା କରୁଛନ୍ତି କଣ ଚାରି ବର୍ଷ ହେଇଯାଇଛି ନା କଣ?
ଏଇ ପ୍ଲସ୍ ଥ୍ରୀ ଚାରି ବର୍ଷ ପରେ ତା ତାପରେ ପିଜି ତିନି ବର୍ଷ ଆହୁରି?
ହଁ ପିଜି ଚାରି ବର୍ଷ ନାଇ ପିଜିଟା ଦି ବର୍ଷ ନା ତିନି ବର୍ଷ ବୋଧେ
ପ୍ଳସ୍ ଥ୍ରୀ ତିନି ପିଜି ପୁଣି ତିନି
ହୁଁ। ନାଇ ସେଇଟା ତା ତାର ଆଉ ଗୋଟେ ବି ଅପସନ୍ ଜେହେତୁ କରିଦେଉଛି କି? ଏଗୁଡା ଯୋଉ ପ୍ଲସ ଥ୍ରୀ ସରିଲା ପରେ କମ ପ୍ଲସ ଟୁ କଲେ ବି କୁଆଡେ କଲେ ହବ? ପ୍ଲସ ଥ୍ରୀ ଟା କରିଦବୁ ଯୋଉ ଫିଲ୍ଡ ଗଲେ ଡିଗ୍ରୀ ଟାଏ ମାଗୁଛି ପ୍ଲସ୍ ଥ୍ରୀ ଗୋଟ ଡିଗ୍ରୀ ଟାଏ। ଆଉ ବି ତାପରେ ଆଉ ଗୋଟେ କମ୍ପଲିଟ। ଲାଇନ୍ ବି ଖୋଲି ଯାଉଛି ଆମର ମ୍ୟାଥ ଘରିକା କି ଇଂଲିଶ ଘରିକା ଯାହାବି ଯାହା ସବୁ କରିଥିବା ସେଇଟା କମ୍ପିଟେଟିଭ୍ ଲାଇନ୍ ଗଲେ ଆସିକି ତାହେଲେ ଅଦର ଷ୍ଟିମମ୍ ଅପେକ୍ଷା ଆମଷ୍ଟ୍ରିମ ପିଲାଙ୍କୁ ଟିକେ ମାନେ ଭଲ ଫାସି ଲିଟି ମିଳିପାରୁଛି ନା ଏଗୁଡ଼ାକ ଆମେ ପଢିଆ ନି ପଢିକି ଆସିଛେ?
ହଁ।
ସେଇ ଜିନିଷଟା ଟିକେ କମର୍ସ ନେଲେ ଟିକେ ଭଲ।
ଆମେ ଅମରାବୀ କମର୍ସ ପଢିଛ ପ୍ଲସ ଥ୍ରୀ କରିଥିବା ବୋଲି।
କଣ କହିଲୁ?
ତାହେଲେ ଗୋଟେ ମାନେ ଆମେ ପ୍ଲସ୍ ଥ୍ରୀ ପରେ ଡିଗ୍ରୀ କରିକି ରଖିଥିବା।
ହଁ।
ଜବ୍ ପାଇବାର ମାନେ ସୁଯୋଗ ଅଛି ଅଧିକ।
ହଁ ସୁଯୋଗ ଅଛି ଅଧିକ ପ୍ରାୟ ଆମର ଯୋଉ ଗଲା ବେଳକୁ ସମସ୍ତଙ୍କର ଗଲା ବେଳେ ମାନେ ଆକାଉଣ୍ଟ ସେକ୍ସନଟା ସମସ୍ତଙ୍କର ନିହାତି ଦରକାର। ଯାହାଟେ ଗୋଟେ ଯାହାଟେ ଗୋଟେ ଷ୍ଟାର୍ଟ କଲା ବେଳକୁ ସେଇଥିପାଇଁ ପ୍ରାୟ ଟିକେ ଭାବନ୍ତି କି ନାଇଁ କମର୍ସ ପିଲା ଟିକେ ଯୋଗ୍ୟ ବୋଲି ସେଇଥିରୁ କି କମର୍ସ ପିଲା ଖୋଜନ୍ତି ଆଉ।
ଆଚ୍ଛା ଆଚ୍ଛା ମୁଁ ଭାବି ଯିବି କମଚ ହଁ ନେଇଯିବି।
ହୁଁ ଭଲ ଜେ କମରସିଆଲ କ୍ୟାରିୟର ଥିବାରୁ ଭଲ। ଆଉ ଟିକେ ଘରେ ଯଦି ଅରାଜି ହଉଛନ୍ତି ଘରେ ଟିକେ ବୁଝାବୁଝି କରିବୁ।
ମୁଁ ଯଦି ଆଉ କଣ କରିବା ଆଉ ମାନେ ମୋର ତ ଇଚ୍ଛା ଅଛି କମର୍ସ ପଢିବା ନା। କଣ କରିବା କହୁନାହାନ୍ତି?
ହଁ ନାଇଁ ଭଲ କରିଛୁ।
ଚ ମାନେ କଲେଜ ଅଧା ପରେ ଚାହିଁଲେ କରିବାର ଅଛ ମାସେ ପଛୁକୁ ହିଁ ଅଛି।
ଅ ହଁ।
ଅଡ୍ମମିସନ୍ ମ।
ହଁ ହଁ ତ କଲେଜ୍ ଆଡମିସନ କଲା ବେଳକୁ ଆଡମିସନ ବେଳେ ବି କିଛି ନହିଁ କି କଲେଜ ଗଲା ବେଳକୁ ଯିବୁ ସାଙ୍ଗ ସାଥି ମିସିକି ସେ ଯାଇକି ଆଡମିସନ କରିଦେଇ ପଳେଇବ କିଛି ଅସୁବିଧା ହେବନାହିଁ।
ହଉ ଠିକ୍ ଅଛି। ସେଇଟା ମୁଁ ବୁଝୁଛି ଜେ କଉଟା କେମିତି ହଉଛି ଯୋଉ ବଡ ମାନେ ଯୋଉ ନେଇଥିଲେ ସେମାନଙ୍କ ପାଖରେ ବୁଝୁଛି ଆଉ।
ହଁ ନାଇଁ କିଛି ଅସୁବିଧା ନାହିଁ।
ଫାଇନାଲ୍ ତ କରିଦେବେ ନେଇଜିବୁ କମର୍ସ।
ହଁ ଠିକ ଅ
ଆମର ସେଠି ରୁମ ଅଛି ବାପା ହେରିକା ଆଉ ସେଠି ରହିଯିବି।
ହଁ ହଁ ସେ ରହିଯିବ ଯିବା ଆସିବା କଲେନୁ ଯିବା ଆସିବା କଲେ କ ଆଉ ନେଇକି ମୋ ଟିକେ କୋଚିଂରେ ଟିକେ ଫୋକସ୍ କରିଥିବୁ। କୋଚି ବିନା କୋଚିଂ କଣ ନିଜେ ଏତେ ଫୋକସ କରି ପଡିଲା ସେ ଟିକେ କଷ୍ଟ ଟି। କୋଚିଂଟା ଜଏନ୍ କରିଦେଲେ ସେଇଆଡୁ କଲେଜ ରୁ ଏମିତି ହେଇକି ତୋର କେତେ ପାଠ ଟା ବୁଝା ହେଥିବ କି ଯେମିତି ଫ୍ରିରେ ଚାଲିଯିବ।
ହଉ ଭାଇ ଆଉ ରଖୁଛି ଆଉ ବୁଝଗଲେ ସବୁଛି ଆଉ ରଖୁଛି ଆଉ।